ହାଲୋ।
ହାଲୋ।
ଆଜ୍ଞା ନମସ୍କାର ଆଜ୍ଞା।
ହାଲୋ ସାର୍ ନମସ୍କାର କଣ କରୁଥିଲେ ଆପଣ?
ତ ମୋର ଦୋକାନ ଖୋଲା ଖୋଲି ସଇଲା ହଁ। ଶୁଭୁଚି ଶୁଭୁଚି ମୋ କଥା। ହୁଁ ଏ ସାଂଗେ ହଁ ସାଙ୍ଗେ ସେ ଦୋକାନକୁ ଖୋଲା ଖୋଲି ସଇଲା।
ଆଉ ସକାଳୁ ତ ଖାଇକି ଆସିନଥିଲି ଆଉ ରୁଟି ଆଣିଥିଲି ରୁଟି ତରକାରି ଆଣିଥିଲି ଖାଇଦେଲି। ଖାଇ ଦେଇ ସାଙ୍ଗେ ସାଙ୍ଗେ ବସିବି ଆଉ।
ଆଛା।
ଆପଣ କଣ ସକାଳେ ଖାଇକି ଆସୁଛନ୍ତି?
ମୁଁ ଆଜି ସକାଳେ କେକ୍ ଖାଇଛି କେକ୍ ଆଉ ଗୋଟେ ପିଜୁଳି। ଆଉ ଆଜି ଟିକେ କାମ ରହିଗଲା ତ ସେଥିଲାଗି ମୁଁ ଆଉ ସକାଳେ ଖାଇ ହେଲାନି ଠିକଠାକ୍।
ହୁଁ
ଏଇଭଳିଆ ଜିନିଷ ଆଉ।
ଆଚ୍ଛା ଆଛା।
ହଁ। ଆଉ ଆପଣଙ୍କ ଘର ପାଖରେ କଣ ମାନେ ସବୁ ହସ୍ପିଟାଲ ସବୁ ଅଛି ମାନେ କୋଉ କୋଉ ହସ୍ପିଟାଲ?
ହଁ ଆମର ଅଛି ପାଖାପାଖି ଆମର ଅଛି ଏଠି। ରହୁଛି ଅ କିମସି ହସ୍ପିଟାଲ ଗୋଟେ ମେଡିକାଲ ଅଛି। ଡାକ୍ତରଖାନା ତାପରେ ଅସି ଆଉ ଗୋଟେ କେଆର ଡାକ୍ତରଖାନା ଗୋଟେ ଅଛି ଆଉ ଗୋଟେ ଅଛ ଯେ ଆମର ଉଁ ସେଟା କଣ ଗୋଟେ। ଆଦିତ୍ୟ ଅଶ୍ୱିନୀ ଗୋଟେ ଅଛି ଡାକ୍ତରଖାନା ଗୋଟେ। ଏଇ ପାଖାପାଖି ଆମର ତିନିଟା ଅଛି ଆଉ ଆହୁରି ଅଛି ଅନେକଟା ଆଜ୍ଞା।
କେୟାର ହସ୍ପିଟାଲ କଣ ପାଇଁ ମାନେ ବହୁତ
ସେଟା ହାର୍ଟ ପାଇଁ ବେଶୀ ଟ ହଁ ହାର୍ଟ ପାଇଁ ଟିକେ ପ୍ରସିଦ୍ଧ ବୋଲି ସମସ୍ତେ କହୁଛନ୍ତି। ଆଉ ରିସେଣ୍ଟଲି ଆମର ବି ଜଣେ ହାର୍ଟ ଅପରେସନ ହେଇଥିଲେ ଆମର ସଡୁ ଜଣେ ହେବେ।
ଆଜ୍ଞା।
ଆଉ ହୁଁ ଆଉ ସେଟା ସେଇଥିପାଇଁ ଟିକେ ଭଲ ବୋଲି କହୁଛନ୍ତି। ସେଠି ଲୋକ ବି ଅଧିକ ଯିବା ସେୟା କରୁଛନ୍ତି।
ସେଠି କଣ ଭଲ ଡକ୍ଟର ସବୁ ଅଛନ୍ତି?
ହଁ ହଁ ଡକ୍ଟର ଭଲ ଅଛନ୍ତି ବାହାରୁ ବି ଡକ୍ଟର ମଗଉଛନ୍ତି ବି। ଭଲସେ ଡକ୍ଟର ଅଛନ୍ତି ଭଲ ବି ତାଙ୍କର ଦାୟିତ୍ଵ ଇଏ ଅଛି ମାନେ ଲୋକମାନଙ୍କ ପ୍ରତି ଯିଏ ସବୁ ଆଉ ମାନେ ଉଁ। ରୋଗୀ ଆସନ୍ତି ତାଙ୍କର ସବୁ ଦାୟିତ୍ବ ଭଲ ନିଅନ୍ତି ଉଁ।
ହୁଁ ପଇସା କେତେ କଣ ସେଠି ନଉଛନ୍ତି ମାନେ ଟିକେ ଅଧିକ ନା କଁ କେମିତି?
ପଇସା ତ ସେଟା ମାନେ ହଁ ପ୍ରାଇଭେଟ୍ ଡାକ୍ତରଖାନା ଟା ନା। ଆଉ ସେଇଟା ନିଶ୍ଚୟ ପଇସା ପତ୍ର ଅଧିକ ଟିକେ ନେବେ। ଆମର ଓଡିଶା ସର ହଁ ହଁ କାର୍ଡ ୟୁଜ ହଉଚି ହଁ ଆୟୁଷ୍ମାନ କାର୍ଡ ସେଟି। ମାନେ ୟୁଜ୍ ହଉଚି ଆଉ ସେଠି ନଉଛନ୍ତି ସବୁ।
ଆଚ୍ଛା।
ଆମର ବି ସେଇ କାର୍ଡ ରେ ବି ଆମର ସେ ରୋଗୀ ଯିଏ ଥିଲେ ସଢୁ ଯିଏ ହେବେ। ତାଙ୍କର ସେ କାର୍ଡ ରୁ ସେଇ କଟିଲା ଦୁଇ ଲକ୍ଷ କେତେ ଟଙ୍କା କଟିଯିବନି ଆଜ୍ଞା।
କାର୍ଡ ରୁ କେତେ କଟିଲା।
ଦୁଇ ଲକ୍ଷ କେତେ ହେଇଯିବ। ତାପରେ ତ ସରକାର ଏବେ ତ ଡିକ୍ଲାର୍ କଲେ ଦୁଇ ତିନି ଦିନି ର ପୂର୍ବରୁ। ଯା ସବୁ ଚେକ୍ଅପ୍ ହେଇଥିବ ସବୁ ଟେଷ୍ଟ ବ୍ଲ ବ୍ଲଡ଼୍ ଟେଷ୍ଟ ପେଷ୍ଟ ସବୁ ହେଇଥିବ ଏ ଯୋଉ ର କ୍ତ ପରୀକ୍ଷା ଯୋଉଟା କରନ୍ତି ସେଇଟା କଣ ଏବେ। ଛାଡ୍ ବୋଲି କୁହାଯାଉଛି ସବୁ ସେଇ କାର୍ଡ ରୁ କଟିବ ବୋଲି କୁହାଯାଉଛି ଆଗରୁ ତ ସେ ଜିନିଷ ନଥିଲା। ଆଉ ଏବେ ସେ। କାର୍ଡରୁ ସବୁ କଟିବ ସବୁ ଏ ଯୋଉ ଆୟୁଷ୍ମାନ କାର୍ଡ ଅଛି ସେଇଥିରୁ କଟିବ ବୋଲି କୁହାଯାଉଛି। ଦେଖାଯାଉ ଆଗକୁ କଣ ହଉଛି ସେଟା କେତେ ଠିକ୍ ହଉଛି କି କେତେ ଭୁଲ୍ ହଉଛି ସେଟା ଜଣାଯିବ। ଜଣା ପଡିବ ସେ
ଆଚ୍ଛା, ଆକୁ ଆପଣ କିମ୍ସ୍ ହସ୍ପିଟାଲ ଯାଇଛନ୍ତି।
ହଁ କିମ୍ସ୍ ଯାଇଛି ମୁଁ। ଆମର ଜଣେ ମାମୁଁ ସେଠି ଇଏ ବହୁତ ବର୍ଷ ହେଲାଣି। ଜଣେ ଦେଖା କରିବାକୁ ସେ ଯାଉଥିଲେ ତାଙ୍କର ଉଁ ଏ ଇଏ ଡାଇବେଟିସ୍। ଏଇ ଯୋଉ ମଧୁମେୟ ରୋଗ ଏଇ ଜିନିଷ ର ଦେଖା କରିବାକୁ ଯାଇଥିଲେ।
ଆଜ୍ଞା ସେଠି ଭଲ ଭଲ ଡକ୍ଟର ରହୁଛନ୍ତି ଯେ ମୁଁ ଏବେ ଯାଇଥିଲି, ହୁଁ।
ପ୍ରାଇଭେଟ ମେଡିିକାଲ ମା ମାନଙ୍କରେ ଭଲ ଭଲ ଡାକ୍ଟର ସବୁ ରହନ୍ତି।
ହଁ ସେଠି ବି ରଖୁଛନ୍ତି ମାନେ ଟିକେ ଅଧିକ। ଅ ମାନେ ଲାଇନ୍ ଲାଗୁଛି ନହେଲେ ବହୁତ ଭିଡ଼ ଟିକେ ରହୁଛି।
ହୁଁ, ହୁଁ, ହୁଁ।
ବାକି ତାଙ୍କର ଫାଷ୍ଟ୍ ଗୋଟେ ରେଜିଷ୍ଟ୍ରେସନ୍ କରିବା ପାଇଁ ଗୋଟେ କାର୍ଡ଼ ରହୁଛି ହେଲା। ସେ କାର୍ଡଟା ଆଁ ଆଗରୁ ପଚାଶ ଟ
ପଚାଶ ଟଙ୍କା ଆଚ୍ଛା ମୁଁ ବି ଆଗରୁ ଯାଇଥିଲି ପଚାଶ ଟଙ୍କା ନଉଥିଲି ଏବେ। କଣ ହେଲାଣି ମୁଁ ତ ଜାଣିନି ଆଉ।
ହଁ। ଏବେ ଶହେ ଟଙ୍କା ନଉଛି ସେ କାର୍ଡଟା ଯଦି ଆପଣଙ୍କର ଥିବ ହେଲା ତାହେଲେ ଆପଣ ଏବେ ଯାଇକି ଯୋଉଠି ଦେ ଖେଇଲେ କିଛି ଅସୁବିଧା ନାହିଁ। ଯଦି କାର୍ଡ଼ ନଥିବ ତାହାଲେ ଯଦି ଆମର କଣ୍ଟାକ୍ଟ ନମ୍ବର ଆପଣଙ୍କର ଦେଇଦେବେ ସିଏ ଗୋଟେ। ଗୋଟେ ମାନେ ଗୋଟେ ବାହାର କରିଦେବେ ଗୋଟେ ପେପର୍ ଭଳିଆ। ମାନେ ଗୋଟେ ପେପର୍ ବାହାର କରିଦେବେ ଯେ ଆପଣଙ୍କର ଏଇଟା ଥିଲା ବୋଲି ତମ ନା ଡିଟେଲ୍ସ୍ ବାହାରି। ଯିବ ତାପରେ ଆପଣ ଯାଇକି ଦେ ଖେଇ ପାରିବେ ଆଉ ଯଦି ଆପଣଙ୍କର ସେ ଯୋଉ କଣ୍ଟାକ୍ଟ ନମ୍ବର ରେଜିଷ୍ଟ୍ରେସନ୍ ହୋଇ ଇନଥିବ ହେଲା। ତାହାଲେ ଆପଣଙ୍କୁ ଆଉଥରେ ହିଁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଶହେ ଟଙ୍କା ଦେଇକି ତାପରେ ଯାଇଁ କି ଆପଣ ଡକ୍ଟରଙ୍କୁ ଦେଖେଇ ପାରିବେ।
ଆଚ୍ଛା ଆଚ୍ଛା ଏମିତି ମୁଁ ଜାଣିନଥିଲି। ଖାଲି ରେ ଜାଣିଥିଲି ରେଜିଷ୍ଟର ହେଲେ ପଚାଶ ଟଙ୍କା ଆଗରୁ ହଉଥିଲା ଏବେ ଶହେ ଟଙ୍କା ହେଇଯିବଣି। ତ ମୁଁ ଆଉ ଯାଇନି ସେ ଭିତରକୁ କିଛି, ଏମିତି ତାପରେ ସେ ଡାକ୍ତରଖାନା ମାନଙ୍କରେବି ରକ୍ତବି ମାନେ ଅଛି ରକ୍ତ ତ କୋଉମାନେ ପଜଟିଭି କି ନେଗେଟିଭି ଏମିତିସବୁ ଯୋଉ ରକ୍ତମିଳେ ଆମରବି ସେଟା ସଟେଜ ଥିଲା ଆମେ ପୁଣି ଆସିଲୁ ପାଖାପାଖି ମାନ ସରକାରୀ ଡାକ୍ତରଖାନା ଆସିଲୁ ସେଠି ଆସିଲା ପରେ ସେଠୁ କିଣି ରକ୍ତ ନେଲୁ କିଣିକି ନେଲା ପରେ ଦିଆଗଲା ସେଟା ଦିଆଗଲା ତାପରେ ସେଠି ଆଠଦିନ ଆମେ ରହିବୁ। କହିଲା ପରେ ସେ ଆମକୁ ଛାଡିଦେଲେ, କହିଲେ ନାଇଁ ଆପଣ ଠିକ ଅଛନ୍ତି ଆପଣ ଯାଆନ୍ତୁ। ପୁଣି ପନ୍ଦର ଦିନ ପରେ ଆସିଲା ପରେ ଆପଣ ସି ଯଉ ସିଲେଇ ଫିଲେଇ ହେଇଥିବ ସବୁ ହେଇଛି ଆମର ଜଣଙ୍କର ସେଇଟାବି ଖୋଲା ଖୋଲି ହେଲା ପରେ ପୁଣି ଦି ତିନିଟା କଣ ଚେକ ଅପ ହେଲେ ଚେକ ହେଲା ପରେ ଏବେ ଘରେ ଟିକେ ସେ ବିଶ୍ରାମ ନେଉଛନ୍ତିକି ଆଉ
ଆଚ୍ଛା।
ଆଜ୍ଞା।
କ୍ୟାପିଟାଲ ହସ୍ପିଟାଲରେବି ଭଲ ଅଛନ୍ତି ଡକ୍ଟର ଗମେଣ୍ଟର କିନ୍ତୁ ସେଠି ଟିକଏ ଟାଇମ ଅଧିକ ପଡୁଛି ହଁ ଗୋଟେ ଟାଇମରେ ସିଏ ହଁ ତାପରେ ଗୋଟିଏ ଟାଇମରେ ସେ ଲେଖିଥିବେ ତେଷ୍ଟ ତୁମେ କଲାବେେଳକୁ ମାନେ ଆଉ ଚାରି ପାଞ୍ଚ ଦିନକି ଦଶ ଦିନ ଏଭଳି ଭାବରେ ହେବ
ହଁ ସମୟ ଲାଗିବ ଟିକେ। ସରକାର ଡାକ୍ତରଖାନା ନିଶ୍ଚୟ ସମୟ ଲାଗିବ କାହିଁକି ଆମ ସେଟା ମାଗଣା ଜିନିଷନା। ଆପଣ ଯିବେ ଲାଇନ କରି ଛିଡାହେବେ ସେଠି ଆପଣଙ୍କର ରସିଦ କଟା ହବ ଆପଣଙ୍କ ନାଁରେ ଆପଣଙ୍କ ଜିନିଷ ଆପଣ କଣ ହଉଛି ଆପଣଙ୍କୁ ସେ ଜିନିଷ ଦେଖିବେ ସେ ତାପରେ ଲେଖିଲା ଫଳରେ ଆପଣ ସେଇଥି ପୁଣି ଯୋଉଠି ଆପଣ ଯାହା ହେଇଥିବ ସେଇ ଡାକ୍ତର ପାଖ ଆପଣ ସେଠିବି ଯାଇକି ମାନେ ଛିଡା ହେବେ ଧାଡିବେ ସେଠିବି ଆପଣ ହଁ ସେଠିବି ଆପଣ ନାଁ ଲେଖା ହବ କେତେ ନମ୍ବର ଆପଣ ପଡୁଛି ସେଟା ସିରିଏଲ ଅନୁସାରେ ଆପଣ ଡକାଯିବ ଏଇ ଜିନିଷଟା ହେଲା ଟିକେ ମାନେ ସମୟ ଟିକେ ଅଧିକା ଦରକାର ହଉଛି ଆଉ ତାପରେ ତାଭିତରେ ଯଦି ରକ୍ତ ଯୋଉ ପରୀକ୍ଷା ପରୀକ୍ଷା କରାଯାଏ ସେ ବିଟେ ସମୟ ଦରକାର
ହଁ ସିଏବି ମୁଁ ବି ଯୋଉ ଯାଇଥିଲି ପୁରା ଲାଇନରେ ଠିଆ ହେଲି। ଲାଇନରେ ଠିଆ ହେଲି ମିନିମ ଲାଇନରେ ଠିଆ ହେବା ପାଇଁକା କେତେ ଘଣ୍ଟା ଏଭଳିଆ ହେଇଯାଉଛି।
ହୁଁ ହୁଁ ହୁଁ।
ଆଠଟାରେ ଗଲେବି ମାନେ ସକାଳ ଆଠଟାରେ ଗଲେବି ସେଠି ଲାଇନ
ହୁଁ।
ଏଇଆସେଟା ଯେହେତୁ ମାଗଣାରେ ସବୁ ଜିନିଷ ହେଇପାରୁଛି ହଁ ଯେହେତୁ ମାଗଣାର ସବୁ ଜିନିଷ ହେଇପାରୁଛି ସେଥିଲାଗି ଲାଇନ କରିବାକୁ ପଡ଼ିବ କାରଣ ଗରିବ ଲୋକମାନେତ ସେଇ ମେଡ଼ିକାଲକୁ ବି ତାଙ୍କରତ ସେଇଟା ହିଁନା ଆଉ। ଆଉ କଣ କରିପାରିବେ? ଅସୁବିଧା ତାଙ୍କୁ ସବୁ ପଇସା ଖର୍ଚ୍ଚ କରିକି ଟେଷ୍ଟ କରେଇବା।
ହୁଁ, ହୁଁ।
ଉଁ, ସବୁ ଟେଷ୍ଟ ହେଇପାରୁଛି, ସବୁ ଟେଷ୍ଟ ଅଛି, ଖାଲି ଗୋଟେ ଟେଷ୍ଟ ଅଁ, ଗୋଟେ ଟେଷ୍ଟ ଗୋଟେ ଅଛି ହୁଁ,। ପ୍ରାୟ ସବୁ ଜିନିଷ ମୁଁ ସେଦିନ କଲି, ମାନେ ଆମର ଅଲଟ୍ରାସାଉଣ୍ଡ ହଉ, ଆମର ଯୋଉ ଟିସ୍କାନଉ ସବୁ ଟେଷ୍ଟ ହଉଛି। କିନ୍ତୁ ଟିକେ ଟାଇମ୍ ନଉ ଆଉ ଗୋଟେ ଟାଇମୂ ରେ ସିଏ ଦେଖିଲା, ଆଉ ଗୋଟେ ଟାଇମ୍ ରେ ଅଁ, ଡେଟ୍ ଥିବ।
ସେଦିନ ସେଟା ହଉ।
ହୁଁ, ସବୁଠି ତ ସବୁ ଜିନିଷ ମିଳିବନି, ଗୋଟେ ଜାଗାରେ ଗୋଟେ ଭଲ ଥିଲେ ଆଉ ଗୋଟେ ଜିନିଷକୁ ଆମକୁ ଆଡ଼ଜଷ୍ଟ କରିକି ରହିବାକୁ ପଡ଼ିବ।
ହୁଁ, ହୁଁ।
ଏଭଳି ଭାବ
ଆଜ୍ଞା, ଆଜ୍ଞା।
କଟକରେ କୋଉ କୋଉ ମାନେ
କଟକ ତ ସେ ବଡ଼ ମେଡିକାଲ୍ ଗୋଟେ ଅଛି ମୁଁ ସେ ଆମ ସମ୍ପର୍କ ଯାଇଥିଲେ ମୁଁ କିନ୍ତୁ ଯାଇନି ସେମିତି ମାନେ ଡାକ୍ତରଖାନା ଭିତରକୁ, ମାନେ ଶୁଣି ଥିଲେ ମୁଁ ଯାଇଥାନ୍ତି ଯେ। ହଁ, ଆଉ ସେ କୋଉ ଡାକ୍ତରଖାନା ମୁଁ ଯାଇନି କଟକ କାହିଁ ନା ମୁଁ ଏଇ ପାଖାପାଖି ଯାହା ମୁଁ ଯିବା ଆସିଵା ଟିକେ କରେ, ଆମର ବି ଯିଏ ବନ୍ଧୁବାନ୍ଧବ ଯିଏ ଆସ ଥିଲେ ବି ମୁଁ ଏଇଠି ସବୁ ସହଯୋଗ କରିଦିଏ। ନା ଆପଣ ଏଇଠିକି ଆସନ୍ତୁ, ଏଇଠି ଭଲ ହବ, ଏଠି ଭଲ ପରୀକ୍ଷା ନିରୀକ୍ଷା ସବୁ ଅଛି। ମୁଁ ବି ରହୁଛି ମୋତେ ସୁବିଦା ବି ହବ ଯିବା ଆସିବା କରିବାପାଇଁ। ଖାଇବା ପିଇଆ ସବୁ ଦିନିଷ ମୁଁ ସହଯୋଗ ବି କରିଦିଏ। ଆଉ କଲେ ସେମାନେ ବି ଏଇଠି ଦେଖା କରିକି ଏଠିକି ଯାଆନ୍ତି। ରିସେପସନ୍ ତାପରେ ସେମାନେ ବି ଖୁସି ହୁଅନ୍ତି ନାହିଁ ପୁଅ
କଟ ଏ କଟକରେ?
ନା କଟକରେ ମୋର କେଇ ନାହାନ୍ତି ଏମିତି, ଆଉ ହୁଁ, ମୁଁ ଏଇଠି ମୁଁ ରହୁଛି, ଏଇଠି ମୋର ସମସ୍ତେ ଅଛନ୍ତି, ପାଖାପାଖି ଅଛନ୍ତି ବି।
ଆଉ ଦୂର ବନ୍ଧୁ ବାନ୍ଧବ ଯିଏ ସିଏ ଆସିଲେ ମୋତେ ଏଠି ରହିବା ପାଇଁ ମୋତେ ସୁବିଦା, ଯିବାଆସିବା କରିତେ ସୁବିଧା। ମୋତେ ସୁବିଧା ସବୁ ଟିକେ ହୁଏ ଏଇଠି ରହିଲା କୁ, ମୋତେ ବି ତ ଦୂର ହେଇଯାଉ ନା ଏମିତି ମୋତେ ମଧ୍ଯ ସୁବିଧା ଟିକେ।
ହୁଁ, ତାପରେ ଆଉ ଗୋଟେ କଥା ବି, ଆଉ ଗୋଟେ କ ଥା ବି ଗମେଣ୍ଟ ଅ, ମେଡ଼ିକାଲ୍ ରେ ଆମର ଅଁ, ଗମେଣ୍ଟ ମେଡିକାଲ୍ ରେ ବି ଯୋ ଯୋଉ ଆମର ଇଏ ଏ ଯୋଉ କଣ ତ ମେଡ଼ିସିନ୍ ଗୁଡ଼ାକ ବି ଫ୍ରି ରେ ମିଳୁଚି ନା ସେଇଟା ଗୋଟେ ଭଲ ପଏଣ୍ଟ। ଫ୍ରି ରେ ଟେଷ୍ଟ କରେଇବ, ଫ୍ରି ରେ ଡକ୍ଟର୍ ଦେଖେଇବ, ଫ୍ରି ରେ ମେଡ଼ିସିନ୍ ପାଇବ। ସେଥିପାଇଁ ଟିକେ ଲାଇନ୍ କରିକି ଆମ
ହଁ, ହଁ, ହୁଁ, ହୁଁଁ, ହୁଁ ଯୋଉ ଗରିବ ଶ୍ରେଣୀ ଲୋକମାନଙ୍କ ପାଇଁ ସରକାରୀ ମେଡିକାଲ୍ ଟା ଟିକେ ମାନେ ଭଲ। ଆ, ସେଠି ସବୁ ପରୀକ୍ଷା ନିରୀକ୍ଷା ସବୁ ହବ ମ ମାଗଣାରେ ବି ଡାକ୍ତରଙ୍କୁ ଦେଖା କରିପାରିବେ।
ଗୋଟେ ଗୋଟେ ଗୋଟେ ଗୋଟେ ଡକ୍ ଉଁ ଗୋଟେ ଗୋଟେ ଡା ଡ଼ାକ୍ ମାନେ ଡକ୍ କ୍ଟର ବି ଅଛନ୍ତି ମାନେ ଭଗବାନଙ୍କ ମାନେ ତୁଲ୍ୟ ଭଗବାନ
ହଁ ହଁ ଡକ୍ଟର ତ ସେଇଟା ମାନେ ଦ୍ଵିତୀୟ ଭଗବାନ କହିଲେ ଅତ୍ୟୁ କ୍ତି ହବନି ମାନେ ତାଙ୍କ ଜୀବ ଆମ ଜୀବନ ମାନେ ତାଙ୍କରି ହାତରେ ସେ କୌଣସି ଜି ଆମର ଯଦି କଣ ହୁଏ ଆମର ଜୀବନ ତାଙ୍କ ହାତରେ। ସେ ହିଁ ମାରିବେ ସେ ହିଁ ତାରିବେ। କହନ୍ତି ଆଉ ବି ଗୋଟେ ଗୋଟେ ଡାକ୍ତର ଅଛନ୍ତି ମାନେ କଥାରେ ଅ ଥାରେ ମାନେ ରୋଗ ଭଲ ହେଇଯାଏ।
ହଁ ହଁ ବାସ୍। ବିହେଭିୟର ମାନେ ଯେଉଁ ବ୍ୟବହାରଟା ସେଟା ବହୁତ ବଢ଼ିଆ। ହୁଁ ଠିକ୍ ଅଛି ସାର୍। ହଁ ଆଜ୍ଞା ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। କରିବା ପାଇଁ କଥା ଜାରି ରଖିବା ଆଉ ଆଜ୍ଞା। ପ୍ରସନ୍ନ ଗଲା କୁଆଡେ?